ହ୍ୟାଲୋ ହଁ ନମସ୍କାର ସାର୍।
ହଁ ନମସ୍କାର ମ୍ୟାଡ଼ାମ। ଆଉ ଭଲ ଅଛନ୍ତି ହଁ ମୁଁ ଭଲ ଅଛି ଆପଣ ଭଲ ଅଛନ୍ତି।
ହଁ ମୁଁ ବି ଭଲ ଅଛି।
ହଁ କଣ କରୁଛନ୍ତି?
କିଛି ନାଇଁ ବସିଛି ବାସ୍ ଏବେ ତ ଯୋଉ ଖାଦ୍ୟ ଆମେ ଖାଉଛେ ଦେହ ପାଇଁ ତ ଭଲ ନୁହେଁ ସେଥିପାଇଁ ଦେହ ଟିକେ ଭଲ ଲାଗୁନି‌। ଆଉ ପାଗ ବି ଏବେ ସେମିତି ଅଛି ଟିକେ ଥଣ୍ଡା ଜର ହେଇଯାଇଛି।
ଆଚ୍ଛା ଆଉ ସଖାଳେ ଯୋଉ ସଖାଳେ ଆଜି ସଖାଳଠୁ ଆଜି ଏପର୍ଯ୍ୟନ୍ତ କଣ କଣ କରିଛନ୍ତି?
ସକାଳ ରୁ ଏବେ ପର୍ଯ୍ୟନ୍ତ ସକାଳ ତ ରୋଷେଇ ଚାଲିଲା ସକାଳେ
ହଁ।
ଖାଇଲୁ ତାପରେ ଏତେ ଗରମ ହଉଛି କିନ୍ତୁ ଥଣ୍ଡା ବି ହେଇଯାଇଛି ଗରମରେ କିନ୍ତୁ ଗରମ ଗରମ ଖାଇବି ହଉନି ଉଁ ପଖାଳ ଭାତ ଖିଆହେଇଥିଲା।
ହଁ।
ତାପରେ ଏବେ ଗରମ ଭାତ ହେଇଛି ଖ ଖାଇବୁ ଆଉ।
ଆଚ୍ଛା।
ଥଣ୍ଡା ପାଇଁ କିଛି ଜାଣିଛନ୍ତି କି? ଯେମିତି ଘରୋଇ କଣ କାଢ଼ା ହଁ କାଢ଼ା କି କଣ?
ନାଇଁ ଆପଣ ଜାଣିଛନ୍ତି ଗଲେ କୁହନ୍ତୁ।
ମୁଁ ତ ଆଜି କରିଥିଲି ସକାଳେ ପିଇଥିଲି ଯେ ଅଦା, ତେଜପତ୍ର, ଆଉ ଗୋଲମରିଚକୁୁ ଛେଚିକି ତାକୁ ପାଣି ଅଦା, ତେଜପତ୍ର, ଆଉ ଗୋଲମରିଚ।
ହଁ।
ତାକୁ ଆମେ ଛେଚିକି ପାଣିରେ ଫୁ- ଫୁଟେଇବା ମାନେ ଜଣକ ପାଇଁ ଯଦି କରିବା
ହୁଁ।
ତାକୁ ଫୁଟେଇବେ ଫୁଟେଇ ସାରିଲା ପରେ ଭଲରେ ସେ ଟିକେ ନାଲି ନାଲି ଦେଖାଯିବ ତାକୁ ଆମେ ଛାଣିକି ତାଥିରେ ଗୁଡ଼ ପକ ପକେଇକି କିମ୍ବା ମହୁ ପକେଇକି ପିଇପାରିବେ। ଚିନିଟା ତ ଦେହ ପାଇଁ ଭଲ ନୁହଁ ଚିନିଟାକୁ ଯେତେ ମାନେ କରିପାରିବା। ବ୍ୟବହାର କମ୍ କରିପାରିବା ଚିନିର।
ହଁ।
ସେମିତି କରିକି ପିଇବେ ଆଉ। ମୁଁ ବି ଗୋଟେ ଭିଡ଼ିଓ ଦେଖିଥିଲି। ସେ ଭିଡ଼ିଓରେ ମୁଁ ଦେଖିଥିଲି ଏମିତି ସିଏ କରୁଥିଲେ।
ଆଚ୍ଛା। ହେଲେ ଆଁ, ମ୍ୟାଡ଼ାମ ଆପଣଙ୍କୁ ମୁଁ ଗୋଟେ ପଚାରିବି ଆପଣ କହିବେ?
ଆଜ୍ଞା।
ଏବେ ବର୍ତ୍ତମାନ ଖରା ଦିନ ଗ୍ରୀଷ୍ମ ଋତୁ ଚାଲିଛି ବା ଖରା ଦିନ ଚାଲିଛି ଆଉ ଲୋକମାନୋନ ବହୁତୁ ଖରାରେ ଖରାର ପ୍ରଭାବ ସରିଗଲାଣି।
ହଁ, କିନ୍ତୁ ଖରା ଯାଇନି
ହଁ, ଖରା ଯାଇନି ଋତୁ ଗଲଣିି କିନ୍ତୁ ଖରା ଯାଇନି। ଆପଣ ଏତିକି ଟିକେ ମତେ କୁହନ୍ତୁ, ମୁଁ ଜାଣିବା ପାଇଁ ଚାହୁଁଛି ଖରା ଦିନରେ କଣ ସବୁ ଖାଇବା ଦରକାର ଯାହା ଫଳରେ ଟିକେ ଖରା ରୁ ବା ଦେହ ଗରମ ରୁ ହଁ।
ଖରାଦିନେ ତ ପ୍ରାୟ ମସଲା ମସଲି କି ଯେତେ ତମେ ଦୂରେଇ ରହିବ। ମସଲା ଖାଦ୍ୟରୁ। ତାପରେ ସକାଳେ ଆମେ ଯଦି ମା ମାଣ୍ଡିଆ ଯାଉ ଖାଇବା କି ଚୁଡ଼ା, କଦଳୀ, ଦହି ଖାଇଲେ ଜଳଖିଆ ଭାବରେ, ଛଣାଛଣି ଜିନିଷ ଠାରୁ ଟିକେ ଦୂରେଇ ରହି ଏଗୁଡ଼ା ଖାଇଲେ ଦେହ ପାଇଁ ଭଲ। ଆଉ ଫଳମୂଳ ବି ଯଦି ପାରିବେ କିଛି ଖାଇପାରିବେ। ଆଉ ପଖାଳ ଟା ତ ଖରାଦିନ ପାଇଁ ମାନେ ଆଗେ। ଆମ ଓଡିଆ ମାନଙ୍କର ତ ପଖାଳ ପ୍ରିୟ। ତେଣୁ ଯଦି ଚାହିଁବେ ବି ପଖାଳ ଖାଇପାରିବେ, ପଖାଳ ଖାଇଲେ ବି ଆମର ଜଳୀୟଅଂଶ ଟିକେ ରହିଥାଏ। ଦେହରେ ଟିକେ ରହିଯାଏ। ଆଉ ତାପରେ ବି କାକୁଡି, ତରଭୁଜ ଏମିତି ସବୁ ଅଛି ଖାଇପାରିବେ।
ହଁ।
ମେନ୍ ଆମର ମସଲା ମସଲି ଆଉ ଯୋଉ ମାଂସ ଏବେ ଆସୁଛି ଚିକେନ୍
ହଁ।
ସେଇଟା ଟିକେ ଗରମ ଅଧିକା।
ହଁ।
ଏ ସେଥିପାଇଁ ସେଠୁ ଟିକେ ଦୂରେଇ ରହିବେ ସେ ମାଂସରୁ କି ମସଲା ମସଲିରୁ ଆଉ।
ହଁ। ହଁ ହେଲେ ଆପଣ କୁହନ୍ତୁ, ପଖାଳ ତ କହିଲେ। ଓଡିଶାରେ ତ କୁହନ୍ତି ଦହି ପଖାଳ ପ୍ରସିଦ୍ଧ। ହେଲେ ଦହି ପଖାଳ ଟା ଆପଣ ଘରେ କେମିତି ବନାନ୍ତି ସେ ବିଷୟ ଉପରେ ଟିକେ କୁହନ୍ତୁ?
ପଖାଳ ଭାତ ଆମେ ଦି ପ୍ରକାରିଆ କରିପାରିବା। ଏମାନେ ସାଙ୍ଗେ ସାଙ୍ଗେ ରାନ୍ଧିକି ତାଙ୍କୁ ପଖାଳି ପାରିବା ଏ ନଚେତ ଯେଟା ରା ହଁ, ହଁ, ନହେଲେ ରାତିରୁ ରାନ୍ଧିକି ଯଦି ପଖାାଳି ଦିଏ ସେଇଟା ଟିକେ ପାଣିରେ ରହିଲେ ତାର ଟିକେ ଭିଟାମିନ୍ ଅଧିକା ରହେ। ରାତି ସାରା ସେ ପାଣିରେ ଭେ-ଭେଦିକି ରହିଲେ।
ହଁ, ହଁ।
ସେ ପଖାଳ ଭାତକୁ ତୋରାଣି ଦେହରେ ଟିକେ ଏଇ ଭୃଷଙ୍ଗ ପତ୍ର ଆଉ କିଛି ଫୁଟଣ ପ ଟେଇକି ଫୁଟେଇ ଦେବେ। ଫୁଟେଇ କି ସେଇ ଭାତ ଦେହରେ ଦହି ଆଉ ଫୁଟଣ ପକେଇକି ଗୋଳେଇକିରି ଖାଇପାରିବେ।
ଆଚ୍ଛ।
ନା।
ହେଲେ ଘରେ ଆପଣ କରି ସବୁବେଳେ ଖାଉଥିବେ ଆଉ ଖରା ଦିନରେ।
ଆଜ୍ଞା, ଆଜ୍ଞା। ତା ପଖାଳ ସହିତ ସେମିତି କିଛି ବି ମସଲା ମସଲି ଦରକାର ନାହିଁ। ତାର ସାଧା ହେଲେ ହବ। ଶାଗ ଭ ଜା, ବଢିଚୁରା କାକୁଡି ଆଉ କିଛି ଭଜା ଭଜି ବି କରିବେ। ଆଳୁ ଭଜା ହଉ କି ଅଲଗା ପନିପରିବା ଭଜା।
ହଁ।
ହୁଁ।
ଆଉ ଖରାରୁ ଟିକେ ଦୂରେଇ ରହିବାକୁ ପଡିବ ଆଉ।
ହଁ ଆଉ ଯେତେ ପାରିବେ ପାଣି ପିଇ ପାରିବେ। ପାଣି ଟା ଆମର ସଫିସେଣ୍ଟ ଦରକାରେ।
ହଁ।
ଲେମ୍ବୁ ପାଣି ତ ଦେହ ପାଇଁ ଭଲ। ଏ ଥଣ୍ଡା ଏବେ ଯୋଉ ଭାଲାଣି କୋଲଡ୍ରିଙ୍କସି ସେ ଏଠୁ ଦୂରେଇ ରହି ଟିକେ ଯେମତି ଘରେ ତିଆରି କରନ୍ତି ଲେମ୍ବୁ ପାଣି ହଉ କି ଦହି ପାଣି। ଉଁ, ସେମତି କରି ପିଇ ପାରିବେ ବେଶି।
କୋଲଡ୍ରିଙ୍କସ୍ ରୁ ଆମେ ଦୂରେଇ ରହିବାକୁ ପଡିବ।
ହଁ, ହଁ ତାରରେ ଅଧିକା କେମିକାଲ୍ ମିଶୁଛି ନା।
ହଁ।
ବି ସେ ଆମର ଦେହ ପାଇଁ ପୁରା ଖରାପ। କିଡନୀ ଖରାପ କରିଦବ ଆମର।
ଏବେ ତ ମାନେ ଗୋଟେ ହେଇଗଲାଣି ଯେମତି ଟ୍ରେଣ୍ଡ ଚାଲେ ସେମିତି ବନ୍ଧୁବାନ୍ଧବ ଯୋଉ ଘରକୁ ଆସ ଛନ୍ତି, ଆଗେ ଲେମ୍ବୁ ପାଣି ହଉ କି ଦହି ପାଣି କରିକି ଦଉଥିଲେ। କିନ୍ତୁ ଏବେ ଲେମ୍ବୁ ପାଣି ଯଦି କରିକି ଦଉଛେ ଆମେ ତ ଆମକୁ ଖରାପ ଲାଗୁଛି।
ଖରାପ ଲାଗୁଛି ସେ ବନ୍ଧୁ ବନ୍ଧୁ ବାନ୍ଧବ ବି କହୁଛନ୍ତି କି କଣ ଏଇଟା ଗୋଟେ କୋଲ କୋଲଡ୍ରିଙ୍କ ମିଳି ପାରୁନି ଆଉ କୋଲଡିଙ୍କସ୍ ଦେବା ପାଇଁ ବଳ ନାହିଁ ପଇସା ନାହିଁ କହିବେ।
କିନ୍ତୁ ସେଇଟା ଦେହ ପାଇଁ ପୁରା ବିଷ ସେଟା ମାନେ ସେ ସିଏ ଜାଣିଛନ୍ତି ତଥାପି ସେ କୁହନ୍ତି।
ହଁ। ସେଇଟା କଣ କୁହନ୍ତି ମଡର୍ନ ଆଁ ମାନେ ଆମର ପୁରୁଣା ପ୍ରଥା ଯୋଉ ଚାଲୁଥିଲା ଯେମତି ଖାଉଥିଲେ ପିଉଥିଲେ କେତେ ସୁନ୍ଦର ଥିଲା କେତେ
ସେତେବେଳେ ବି ଦେଖ କିଛି ରୋଗ ବି ହଉନଥିଲା ଏତେ ଏବେ ଯେମିତି ଡାଇବେଟିସ୍ ଯେମତି ଘରେ ଘରେ ସମସ୍ତଙ୍କୁ।
ଡାଇବେଟିସ୍ ଯଦି କମନ କମନ ହେଇଗଲା ମାନେ ସାଧାରଣ ସମସ୍ତଙ୍କ ଦେହରେ ଡାଇବେ
ମ ପ୍ରତି ଘରେ ଜଣେ ଦି ଜଣଙ୍କୁ ହବା କଥା ହବ କିନ୍ତୁ ଆଗେ ଏମିତି ନଥିଲା।
ହଁ।
ତାପରେ ଏବେ ବି ଦେଖିବ ହଁ ଛୋଟ ଛୋଟ ମାନେ କମ ବୟସରେ ପିଲାଙ୍କୁ ବି ଆଣ୍ଠୁ ଗଣ୍ଠିର ଟିକେ ପ୍ରୋବ୍ଲେମ ହଉଛି।
ହଁ ହଁ ଏଇଟା କଣ ପାଇଁ ହୁଏ ଛୋଟ ଛୋଟ ପିଲାମାନଙ୍କୁ ଆଣ୍ଠୁ ଗ ଆଣ୍ଠୁ ପେନ୍ ହୁଏ।
ଆମର ସେଇ ନିତିଦିନିଆ ଦେଖ ହଁ ଯେ ସ୍ତ୍ରୀ ଲୋକ ମାନଙ୍କର ଯୋଉ ବାହାରୁଛି ଆଣ୍ଠୁ ଗଣ୍ଠି କି ଅଣ୍ଟା ପ୍ରୋବ୍ଲେମ ଆମେ ଆଗ କାଳରେ ସ୍ତ୍ରୀ ଲୋକ ଦେଖ ଯୋଉ ବସିକି ରୋଷେଇ କରିଥିଲେ ଚୁଲି ପାଖରେ। ଆଉ ସିଏ ମାତ୍ର ଚୁଲିରେ ଯେହେତୁ ରୋଷେଇ ହଉଥିଲା ତ ଥରେ ରନ୍ଧା ହଉଥିଲା।
ହଁ।
ନାଇଁକି ସକାଳେ କିନ୍ତୁ ଚୁଡା ଫୁଡ଼ା ଚୁଡା ଖାଅ କି ଯାହାବି ଖାଅ କିନ୍ତୁ ରୋଷେଇ ହଉଥିଲା ଥରେ ତାପରେ ରାତି କିି ଥରେ ହୁଏ। କିନ୍ତୁ ଏବେ ଯୋଉ ଗ୍ୟାସ ସିଷ୍ଟମ ହେଲା
ହଁ।
ଅ ଲୋକମାନେ ଠିଆ ହେଇକିନା ରୋଷେଇ କଲେ ଠିଆ ହେବା ଆମ ଆଣ୍ଠୁ ଆଉ ଅଣ୍ଟାରେ ପ୍ରେସର ପଇଲା।
ହଁ।
ଆଉ ରୋଷେଇ ବି ମାନେ ଦିନର ସାରା ଯେତେବେଳେ ଚାହିଁଲ ସେତେବେଳେ ବି କଲ।
ହଁ।
ସେଥିରେ ସବୁଥିରେ କ୍ଷତି ମାନେ ଆମ ଶରୀର ପାଇଁ କ୍ଷତି ଆମେ ଯୋଉ ଖାଉଛେ ବି ସେ ଧିକ ମସଲା ମସଲି କି ଯାହାବି ଖାଇଲେ ସବୁବେଳେ ରୋଷେଇ କରିକି
ହଁ।
ଆମ ପେଟ ଟା ଫାଙ୍କା ରହିଲାନି ନା ସେ ସବୁବେଳେ ରହିଲା ସେଇଟା ବି କ୍ଷତି
ହଁ। ତାପରେ ଆଉ ଗୋଟେ କଣ ଆପଣ ତ ଜାଣିଥିବେ ଯେହେତୁ ଆପଣ ମାନେ ଏ ଯୋଉ ରା ମାନେ ରନ୍ଧା ଉପରେ ତ ଆ ଆପଣଙ୍କୁ ଭଲ ଜଣା ଏ ଯୋଉ କୃ କୁହନ୍ତି ମାନେ ଯ ଚୁଲିରେ ଯୋଉ ରନ୍ଧା ହୁଏ ଆଉ ଗ୍ୟାସ ରେ ଯୋଉ ରନ୍ଧା ହୁଏ।
ହଁ ହଁ।
ଆର ପୁଣି କଣ ମାନେ ଚୁଲି ରନ୍ଧା ଟିକେ ଭଲ ସ୍ଵାଦ ହୁଏ ଗ୍ୟାସ ର ଭଲ ସ୍ଵାଦ ହୁଏନି। ମାନେ ସ୍ୱାଦ ତ ହୁଏ କିନ୍ତୁ ଚୁଲି ରନ୍ଧା ଠାରୁ କାଠରେ ଯୋଉ ରୋଷେଇ ହୁଏ।
ଚୁଲିି ରନ୍ଧାର ସ୍ଵାଦ ଟିକେ ଅଲଗା ପ୍ରକାରେ। ଯେତେବେଳେ ଖାଇବେ ଅଲଗା ବେଳେ ଆପଣ ଏବେ ଗ୍ୟାସ ରନ୍ଧା ଖାଉଛନ୍ତି କିନ୍ତୁ ଯେତେବେଳେ ଚୁଲିରେ ଥରେ ରାନ୍ଧିକି ଦେଖିବେ ତା ଟେଷ୍ଟ ଅଲଗା ମାନେ ଅଳ୍ପ ଉଁ ତରକାରୀ ହଉ କି ଭଜା ହଉ? ଅଳ୍ପରେ ବି ଆପଣ ଖାଇକି ପୁରା ସନ୍ତୁଷ୍ଟ ହେଇଯିବେ କିନ୍ତୁ ଗ୍ୟାସ ରନ୍ଧାରେ ସେ ସ୍ୱାଦ ନାହିଁ ଯେହେତୁ ଶୀଘ୍ର ଶୀଘ୍ର ସିଏ ଟିକେ ହେଇଯାଉଛି।
ହଁ।
ହୁଁ। ଏ ଆ ଚୁଲିିକି ଆଉ ଟିକେ ପସନ୍ଦ କରୁନାହାନ୍ତି ଏବେ ଏଟା ଯୋଉ ହେଇଲାଣି ଆଧୁନିକରଣ ଯୋଉ ହେଲାଣି।
ହଁ।
ଚୁଲିକିି ଏବେ ଆଉ କେଏ ଆଦରୁ ନାହାଁନ୍ତି କୋଉଠି ବି ଏବେ ଖୋଜିଦେଲେ କୋଉ ଗୋଟେ ଦିଟା ଯଦି ଚୁଲି ଥିବ ଥିବ କାହା ଘରେ
ହଁ ଓ କେହିଁ ଆଉ କିଏ ଆଉ କା ଠରେ ରୋଷେଇ କରିବା ପାଇଁ ଚାହିଁବେ ସମସ୍ତେ ତ ମାନେ ସହଜ ଉପାୟ। ସହଜରେ କେମିତି ହୁଏ ସେଇଟା ଦେଖନ୍ତି। ଆକ୍ଚୁଆଲି ସହଜର ସହଜ ଜିନିଷ ଦେଖି ଦେଖି ଦେଖି ଦେଖି ମଣିଷ ଆଜି ନିଜ ଦେହ କୁ କ୍ଷତି କରିବାରେ ଲାଗିଲା ଆମେ ସବୁ ମାନେ କେହି ଚାହିଁବେନି କିଏ କାଠରେ ଥାଇକି ଆଖିରୁ ଲୁହ
ତାପରେ ଆମେ ବି ମଣିଷ ଯେତେ ଗୋଟେ ଅନୁକରଣ କରିବେ ସେ ମାନେ ଜଣେ ଯଦି ଗ୍ୟାସ ରାନ୍ଧିଲା ତ ଆମେ ଆଉ ଚୁଲୁ ରାନ୍ଧିବାକୁ ଆମକୁ ଭଲ ଲାଗିବନି। ସେ ଗ୍ୟାସ ଆମେ ବି ଗ୍ୟାସ ନ୍ଧିବୁ ଅନୁଚରଣ କଲାଠୁ ବେଶୀ ।
ହଁ।
ଆପଣଙ୍କୁ କଣ ଭଲ ଲାଗେ ଗ୍ୟାସ ରେ ରୋଷେଇ କଲେ ନା ଚୁଲିରେ।
ଗ୍ୟାସ ରେ ତ ଜଲଦି ହୁଏ କିନ୍ତୁ ଚୁଲି ହିଁ ମତେ ପସନ୍ଦ ହୁଏ ଗାଁଡେ ଗଲେ କି ଚୁଲି ରେ ବି ରୋଷେଇ କରନ୍ତି।
ତାପରେ ମାଟି ହାଣ୍ଡିରେ ବି ଯୋଉ ରୋଷେଇ କରୁଥିଲା ଆଗରୁ। ଏବେଉ ଶୀତ ବି ନାହିଁ ସବୁ ଷ୍ଟିଲ ଆଉ।
ମାଟି ହାଣ୍ଡି ତ ବହୁତ ଦେହ ପାଇଁ ବହୁତ ଭଲ।
ହଁ। ଏବେ ପାଣି ବି ଆଗେ ପାଣି ବି ରଖୁଛନ୍ତି ଆଗ କାଳ ଲୋକ ପାଣି ବି ରଖୁଥିଲେ ମାଟି ପାତ୍ରରେ ସେଇଟା ବି ଏବେ ନାହିଁ ଏବେ କେତେ ପ୍ରକାର ।
ହଁ।
। ଦେହକୁ ଅଦ୍ ଅଧିକାଂଶ ରୋଗ ବି ସେ ଭଲ ପକଉଥିଲା।
ହଁ।
ହୁଁ ହଉ ସାର୍ ଆପଣଙ୍କ ସାରେ କଥା ବି ଭଲ ଲାଗିଲା ମୁ ରଖୁଛି।